ଶୁଭ ସନ୍ଧ୍ୟା ମ୍ୟାଡ଼ାମ।
କଣ କରୁଛନ୍ତି?
ମୁଁ ଏବେ ୟୁଟ୍ୟୁବ ରେ ଭିଡିଓ ଦେଖୁଥିଲି ଆଉ।
କିଓ
ଭିଡିଓ ଆନି କି ଯୋ ଶଟ ହ ନା ୟୁଟ୍ୟୁବ ମ ଆତା ହ ୟୁଟ୍ୟୁବରେ ଯଉ ସଟ୍ ଆଉଛି ନା
ଓ ହୋ
ହୁଁ ଭାଉଜ ଆଉ କୁହ।
କଣ ବର୍ଷା ହଉଛି ସେପଟେ? ପାଣିପାଗ କେମିତି ଅଛି ଟିକେ ସୂଚନା ଦିଅନ୍ତୁ?
ଆ କଣଠୁ ଏପଟଟେ ପାଣିପାଗ ବହୁତ ଭଲ ଅଛି। ମତେ ଲାଗୁଚ ଏଇ ପାଣିପାଗ ଏମିତି ରହିଲେ ସବୁଦିନ ଟିକେ ଦେହ ଖରାପ ହେଇଯିବାର ସମ୍ଭାବନା ଅଛି, କିନ୍ତୁ ଚଳିବ। ଖରାଦିନ ଠାରୁ ବହୁତ ଗୁଣରେ ଭଲ।
ହୁଁ ମତେ କିନ୍ତୁ ଲାଗୁଛି ଏମତି ଯଦି ପାଣିପାଗ ଲାଗି ରୁହେ କ ଟିକେ ବର୍ଷା ଲାଗି ରୁହେ ତାହେଲେ ଖରାରୁ ତ୍ରାହି ମିଳିବ। ଏପଟେ ତ ଗରମ ଶହେ ପୁରା
ନାଇ ଆମ ଏପଟେ ଗରମ ଏତେ ନାହିଁ। ତମର ସେପଟେ ପୁରା କେତେ ଦିନ ହବ ବର୍ଷା ହଉଛି ପ୍ରାୟ?
ଏଇ ଦି ତିନି ଦିନ ହେଲା ଲଗାତାର ଟିକେ ହଉଛି। ଆଉ
ମତେ କାହିଁ ଲାଗୁନି ଆଉ ଏତେ ଗରମ ହବ, ପ୍ରାୟତଃ ଏବେ ବର୍ଷା ଋତୁ ପଳେଇ ଆସିଲାଣି। ଆ ଏଥର ପ୍ରାୟତଃ ଦି ମାସ ପରେ ଫୁଣି ଶୀତ ଋତୁ ଆସି ଯାଇପାରେ। ତେଣୁ ଆପଣ କିଛି ଟେନସନ ନିଅନ୍ତୁନି। ଏବେ ଆପଣଙ୍କର ଖରାଦିନ ପଳେଇ ଯାଇଛି।
ହଁ ଭୁବନେଶ୍ଵରରେ ଯୋଉ ପଲ୍ୟୁସନ ହଉଛି ଏତେ ଏତେ ଗାଡି ମଟର, ଗଛ କଟା ଆଉ ଦିନକୁ ଦିନ ତ ଗରମ ଅସହ୍ୟ ହଉଛି।
କିଛି ନାହିଁ ଏବେ ଏବେ ଆପଣ କିଛି ନାହିଁ ବଞ୍ଚିଯିବେ ଆପଣ ପ୍ରାୟତଃ ସତୁରିୀ ପଞ୍ଚସ୍ତରୀ ବର୍ଷ ପରେ ମରିବେ। ଆପଣଙ୍କ ପରପିଢି ଯୋଉ ସବୁ ଆସିବେ ସେମାନେ ବହୁତ ହଇରାଣ ହେବେ ଏଇଟା ସୁନିଶ୍ଚିନ୍ତ। କାରଣ ଜଳସ୍ତର କମୁଛି, ପଲ୍ୟୁସନ ବଢୁଛି। ଆ ଆଗକୁ ବହୁତ ଫୁସଫୁସ ର ପ୍ରୋବ୍ଲେମ ବାହାରିପାରେ। ଆଉ ପାଣି ଯୋଉ ଏ ଯୋଉ ତଳକୁ ଯୋଉ କଳକାରଖାନା ପାଣି ଯାଉଛି ଭୂ ତଳ ଜଳ ଖରାପ ହଉଛି, ଯାହା ଫଳରେ ତାଙ୍କ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହବାକୁ ପଡିବ, ତେଣୁ ଆପଣ ଟେଂସନ୍ ନିଅନ୍ତୁନି ଆପଣ ବହୁତ ଭଲରେ ମରିବେ।
ହଁ ବଟ ଆମ ଜେନେରେସନ ମାନଙ୍କ ପାଇଁ ଚିନ୍ତା ହଉଛି, ସେଥିପାଇଁ ଆଜିଠୁ ଗଛ ଲଗେଇବା ଦରକାର।
ହଁ ଦରକାର ତ ସବୁଠୀ ଲାଗୁଛି, ତଥାପି ଆପଣ କେତେ କେତେଟା ଲଗେଇଲେଣି ଗଛ?
ହଁ ପଟେ। ଲଗେଇଲିଣି ଆଉ ଦଶଟା ଖଣ୍ଡେ ଗଛ ଲଗେଇଛି।
ଦଶଟା ଗଛ ଲଗେଇ ତମେ ଭାବୁଛ ଟୋଟାଲ ସମୁସ୍ତକୁ ରକ୍ଷା କରିଦବ?
ନାଇଁ ନାଇଁ ସେମିତି କଣ ମୁଁ ଏକା ସମସ୍ତଙ୍କୁ ରକ୍ଷା କରିଦେବି କି? ସେଟା ସମସ୍ତେ ମିଳିମିଶି ଲଗେଇବା ଦରକାର ନା। ସମସ୍ତେ ଆୱାରନେସ୍ ଟା ସମସ୍ତିଙ୍କୁ ଦବା ଦରକାର ସମସ୍ତେ
ଦେଖ ଏଠି ସମସ୍ତେ ଟୋଟାଲି ବୁଝିବେନି ତେଣୁ ଭଲ ହବ ଏ ଯାହା ହଉଛି ହବାକୁ ଦିଅ ମଲେ ମର ଆ ଯେତିକି ଦିନ ରହିବ ବଞ୍ଚିଯିବି ସଇଲା ଗଲା, କେହି ସୁଧରିବେନି କେହି।
କଣ କହିଲେ ହବ, ଏମିତି ତ ସମସ୍ତେ ଭାବିଲେ ତାହେଲେ ଦେଶ ଧ୍ୱଂସ ହେଇଯିବ।
ଧ୍ୱଂସ ହେଇଯାଉ ଏଠି କିଏ ଭଲ ଲୋକ କି, ଏଇଟା ଦେଖୁଛ ଏଠି ସବୁ ମାରି ଖାଉଛନ୍ତି ଆଉ କଣ ଏ।
ମାରିକି ଖାଉଛନ୍ତି ବୋଲି କଣ ଖରାପ ଲୋକ?
ଆ କଣ ଦେଖ, ଆ ସେମାନେ ଚାହିଁଲେ ଏଇ ଯୋଉ ନୂଆ ନୂଆ ଫ୍ୟାକ୍ଟ୍ରି ଖୋଲୁଛନ୍ତି ଫ୍ୟାକ୍ଟ୍ରି ବନ୍ଦ କରି ଆପଣ ପ୍ରାକୃତିକ ଉପାୟରେ ବି ବହୁତ କିଛି କରିହେବ କିନ୍ତୁ ସେମାନେ କୃତ୍ରିମ ଉପାୟକୁ ଆପଣାଉଛନ୍ତି। ଏବେ ଯୋଉ ପେଟ୍ରୋଲ ଆଇଲାଣି ହୁଁ ଆମେ କିଛି କରିପାରିବନି ଆମ ହାତରେ ଏତେ ପାୱାର ନାହିଁ ଆମେ ତ ସାଧାରଣ ମଣିଷ, ଆମେ ନା ବଡ ବଡ ପଲିଟିସିଆନ ସେମାନେ ଚାହିଁଲେ ବହୁତ କିଛି ହେଇପାରିବ, ବୁଝିପାରୁଛନ୍ତି
ତାହେଲେ ଆମେ ଭୋଟ ଦବା ନେଇ ତାହେଲେ ଭୁଲ କରୁଛେ, ତାହେଲେ ଆମେ ଯେତେବେଳେ ମାନେ ବା ବାଛୁଚେ, ସରକାର ଠିକ ସରକାର ବାଛିବା ଦରକାର।
ଆମେ ତମର ମୋର ଦି ଜଣ ଭୋଟ ନଦେଲେ ହବ କଣ। କେତେ ଲୋକ ଅଛନ୍ତି ତ ଆମେ କେତେ ଜଣ ବୁଝେଇବା, ଆମ ପାଖରେ ଏତେ ବି ଆମେ ଯୋଉ ସୋସ୍
ବୁଝେଇବା।
ବହୁତ ସେଇଟା ବହୁତ ପ୍ରେସର କାମ ଚେଷ୍ଟା କଲେ ହବ କିନ୍ତୁ
ହଁ ଗୋଟେ ଜଣେ ଜଣେ ହେଲେ ତ ମିଶିକି ଶହେ ଜଣ ହେବେ। ଆଉ ସେମିତି ତ ଭାବିଲେ କିଛି ହେଇପାରିବନି।
ହ ଆପଣ ଭାବନା ଟା ଠିକ ଅଛି କିନ୍ତୁ ବହୁତ ଆପଣ ଯୋଉ କାମଟିକୁ ଆପଣେଇଛନ୍ତି ସେଇଟା ବହୁତ କଷ୍ଟ କାମ।
ହଁ ହଁ ଯାହା ଦୁସହିତ ବହୁତ ବାଧାବିଘ୍ନ ସହିବା ପାଇଁ ପଡିବ। ତଥାପି ଚେଷ୍ଟା କରିବା ଆଉ। ଆମ ଆଗ ଜେନେରେସନ ମାନଙ୍କ ପାଇଁ ଆଉ
ଦେଖନ୍ତୁ ହଅ ଦେଖନ୍ତୁ ଆମର ଯୋଉ ଏବେ ଯୋଉ ପେଟଲ ଆଉଛି ତା ଦେହରେ ଏ ଇଥାନଲ ମିଶୁଛି। ଇଥାନଲର ଗ୍ୟାସ ଯୋଉ ବାହାରୁଛି ଏଇଟା ଦେହ ପ୍ରତି କ୍ଷତିକାରକ ସେ ଯୋଉ ପେଟଲ ଇଥାନଲ ବି ପଶୁଛି ତାର କଣ ସେ କଡାକୁ ସେ କୁଆଡ଼େ ସେ ତିଆରି ହବା ପାଇଁ କେତେ ଗୋଟେ ଲିଟର ନା କଣ ତିଆରି ହେବା ପାଇଁ କେତେ ଲିଟର ପାଣି କି ବାଷ୍ପି ବିବହନ କରିବାକୁ ପଡୁଛି ମାନେ ନଷ୍ଟ କରିବାକୁ ପଡୁଛି।
ନାଇଁକି ଗାଡି ମଟରରେ ଟିକେ କମ ୟୁଜ୍ କରିିକି। ଆମେ ଯଦି ସାଇକେଲ ଆଉ ମାନେ ପାଖ ପାଖ ଜାଗାକୁ ଖାଲି ପାଦରେ ଚାଲିକି ଯିବା। ତାହେଲେ କିଛିଟା।
ଦେଖନ୍ତୁ ପଲିଟିସିଆନ ମାନେ ଚାହିଁଲେ। ସବୁ ପେଟ୍ରୋଲ ଗାଡି କୁ ବନ୍ଦ କରି ସେମାନେ ଇଲେକ୍ଟ୍ରିକ ଗାଡି ମଧ୍ୟ। ତିଆରି କରିପାରିବେ ବୁଝିପାରୁଛନ୍ତି।
ଇଆଡି ତ ଧୀରେ ଧୀରେ ବାହାରିଲାଣି।
ଦେଖନ୍ତୁ ଅଲଗା ଦେଶରେ ମାନେ ଦେଖ ଯେମିତି ଆପଣ ଗୋଟେ ପରିବାର ଛୋଟ ପରିବାର। ସେଠି ଜାଣ ଦେଖ ଆଉ ଗୋଟେ ପରିବାର ପିଛି ଗୋଟେ କାର। ତମେ ଦୁଇଟି କାର କିଣି ପାରିବ ନାହିଁ ଏମିତି ଗୋଟେ ଗୋଟେ ଦେଶରେ ନିୟମ ଅଛି।
ଆମ ଇଣ୍ଡିଆରେ ତ ଏଇଟା ଲାଗୁ ହେଲେ ବହୁତ ଭଲ ହୁଅନ୍ତା। ଗୋଟେ ଘର ପିଛା ଗୋଟିଏ ଗାଡି।
ହଁ ନହେଲେ ଏମିତି କଣ କରୁଛନ୍ତି କି ଯଦି ତମେ ବିଜିନେସ କଲ ତାହେଲେ ବହୁତ ଲାଇସେନ୍ସ କରିବାକୁ ପଡିବ।
ଆମ ନେଟୱାର୍କରେ ଟିକେ ପ୍ରୋବ୍ଲେମ୍ ହେଲା ତମ ଭଏସ ଟିକେ ଅପଡାଉନ ହଉଛି।
ଏବେ।
ହଁ ଏବେ ଠିକ ଠାକ ଶୁଭିଲା।
ଦେଖନ୍ତୁ। ପା ପାଗର ସନ୍ତୁଳନ ବିଗିଡି ଯାଇଛି ତେଣୁ। ଏଠି କଥା ଟିକେ ପ୍ରୋବ୍ଲେମ ହବ ବୁଝିପାରୁଛନ୍ତି।
ହଁ ବର୍ଷାତ ଲାଗିଯାଇଛି ସେଥିପାଇଁକି ପ୍ରୋବ୍ଲେମ ହଉଛି ଆଉ।
ଦେଖନ୍ତୁ ଯଦି ସରକାର କିଛି ଯୋଜନା କରନ୍ତା। ଭଲ ଜିନିଷ ଏମିତି ଗୋଟେ ପରିବାର ପି ଗୋଟେ କାର ସମସ୍ତଙ୍କ ପାଇଁ ଗୋଟେ ଗୋଟେ ବାଇକ୍। ତାହେଲେ ମତେ ଲାଗୁଛି ଏତେ ପଲ୍ୟୁସନ ହୁଅନ୍ତାନି ଇଏ।
ହଁ ଶୁଣୁଛି।
ହ
ଏବେ ସବୁ ଦୂଷିତ ହେଇଗଲାଣି ପନିପରିବା ସବୁ ଦୂଷିତ ତ ହେଲାଣି ଚାଷ କାମରେ ବି ଦୂଷିତ ହେଲାଣି ସବୁତ ଦୂଷିତ ହେଇଗଲାଣି ଆଉ ଜଳବାୟୁ। ପୁରା ଦୂଷିତ ହେ ପୁରା ପରିବର୍ତ୍ତନ ହେଇଗଲାଣି।
ତେଣୁ ମତେ ଲାଗୁଛି ମୁଁ ଯେତେ ଜଲଦି ଏଇ ଦୁନିଆ ଛାଡି ଚାଲି ଯିବି ମତେ ବହୁତ ଖୁସି ମିଳିବ
ନାଇ ନାଇଁ ଏମିତି କାଇଁ କହୁଛନ୍ତି। ଅବିକା ବାହାସା ହେବେ ଚାକିରି କରିବେ। ଫାମିଲି ଲାଇଫ ଏଞଜୟ କରିବେ ପିଲାଛୁଆ ହେବେ ତାପରେ ଯାଇ ଦେଖିବ ନା ଆଉ
ଦେଖ ବଁ ମୁ ଏମ ଯ ରୋଗ ଗୁଡା ରଛି ମେ ଦେଖଡ।
ଆଜି ତ ଆଜିିକାଲି ତ ଘରେ ଘରେ କର୍କଟ ରୋଗ ମାତିଛି।
ହ୍ୟାଲୋ। ହାଲୋ।
ହାଲୋ। ହାଲୋ।